ହାଲୋ।
କଣ କରୁଚନ୍ତି ଏବେ।
ଏବେ ମୁଁ ବସିଥିଲି।
ଆଛା ଆଉ ଆପଣଙ୍କ ଆଡେ ବର୍ଷା ହଉଚି ଏବେ।
ନାଇଁ ଆମ ଆଡେ ଏବେ ବର୍ଷା ନାହିଁ ବୋହୁତ ଖରା ଦେଇଚି ଆମ ଆଡେ।
ଆଚ୍ଛା। ଆମ ଆଡେ ଏବେ ବର୍ଷା ଆସିଲାଣି ବର୍ଷା ହବାବାର ସମ୍ଭାବନା ଅଛି। ବେଶୀ ଖରା ନାହିଁ ଏମିତି ପାଗ ଅଛି ଆଉ।
ଆପଣଙ୍କ ଦେହ ପା ଠିକ୍ ଅଛି?
ହଁ ଦେହ ପା ଠିକ୍ ଅଛି ଘରେ ବି ସମସ୍ତେ ଭଲ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ସବୁ ରୋହୁଛନି।
ଆମ ଘରେ ବାପା, ମା ଆମ ପୁଅ ଅଛି ଆମେ ଭାଇ ଭୋଉଣୀ ତିନି ଜଣ। ବଡ ଦିଦିଙ୍କ ମ୍ୟାରେଜ୍ ହେଇସାରିଲଣି ଆଉ ଦେଇ ଛୋ ଟୋ ଭାଇ ଏବେ ପାଠ ପଢୁଛି ମୁଁ ବି ପଢୁଛି ଉଁ ଭାଇ ବାହା ଥାଇକି ପଡୁଚି ତ ଘରେ ଏକା ମୁଁ ଅଛି।
ଆଉ ଖାଇ ସାରିଲେଣି?
ହଁ ଖାଇ ସାରିଲିଣି ଆପଣ?
ହଁ ଖାଇ ସାରଲୁଣି।
ଉଁହୁଁ।
ଆପଣଙ୍କ ଆଡେ ଏଇ ମଙ୍ଗଳବାର ମଙ୍ଗଳାମାଙ୍କ ଓଷା କେମିତି କଁ କରନ୍ତି?
ମଙ୍ଗଳାଙ୍କ ଓଷା ଆମର ଏପଟେ ଯେ ଯୋଉ ବୋହୁତ୍ ଭଲ ଭାବରେ ହୁଏ ଏଇ ମାସ୍ ସ ଆଗୁରୁ ଏଟା ଆଶ୍ଵିନ ମା ସରେ ମଙ୍ଗଳାଙ୍କ ଓଷା ହୁଏ ଯୋଉ ଆଶ୍ଵିନ ମଙ୍ଗଳବାର କୁହନ୍ତି ଆଶ୍ଵିନ ମାସରେ ହୁଏ। ତାପରେ ଆମ ଗାଁ ରେ ଯୋଉ ସବୁ ସ୍ତ୍ରୀ ଲୋକୋ ଥାଆନ୍ତି। ଏଇ ମାସକ ଆଗରୁ ଆମିଷ ଛାଡିଥାନ୍ତି ଯୋଉ ଦିନ ମାନେ ଚା ପାଞ୍ଚ ପାଳି ହେଇଯାଇଥିବ। ଆଶ୍ଵିନ ମାସରେ ଲାଷ୍ଟ୍ ମଙ୍ଗଳବାର ଦିନ କଳସ ଯାତ୍ରା ହୋଇଥାଏ। ସମସ୍ତେ ହୋଇକି ତାପରେ ଯୋଉ ଆମର ଥାଏ ଯୋଉ ଦାଣ୍ଡ ସେଇଠି ଉଁ ସମସ୍ତେ ସ୍ତ୍ରୀ ଲୋକୋ ଏକାଠି ହେଇ ସମସ୍ତେ ନିଜ ନିଜ କଳସ ସେଇଠି ଥୋଇକି ଏଇ ପୂଜା କରାହେଇଥାଏ ପ୍ରାୟତ ଘଣ୍ଟାଟେ ମାନେ ମାନେ ଯୋଉ ନନା ଥାଆନ୍ତି ସେ ପୂଜା କରିଥାନ୍ତି ତାପରେ ନିଜ ନିଜ କଳସ ନେଇକି ଯାଇଥାନ୍ତି ପୋଖୋରୀକୁ ବୁଡେଇବା ପାଇଁ ପୋଖୋରୀ ପାଖେରେ ବୁଡେଇ ସାଇଲା ପରେ ସେଠି ବି କଳସ ପୂଜା ହୁଏ ତାପରେ ପୂଜା ସାରିକି ଆସିଲା ପରେ ଯୋଉ ଠାକୁର ଯୋଉଠି ମାନେ ରାସ୍ ଦାଣ୍ଡରେ ହୁଏ ନା ମଙ୍ଗଳାଙ୍କ ଓଷାଟା। ଦାଣ୍ଡରେ ବି ସେଠି କଳସକୁ ପୂଜା କରାହୁଏ ପୂଜା କରିସାରିଲା ପରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧିକି ଯାଇଥାନ୍ତି ଓଷା ପାଖୁକୁ ସମସ୍ତେ ଭୋ ଗୋ ବି ନେଇଥାନ୍ତି। ଆଉ ତାପରେ ସେଠି ବହି ପଢା ହୁଏ ସମସ୍ତେ ଗୋଟେ ଲାଇନ୍ ହେଇକି ନିଜ କଳସ ଧରିକି ବସିଥାନ୍ତି ତାପରେ ହେଟୁ ବହି ପଢା ସରିଲା ପରେ। ଏଁ ଯୋଉ ବ୍ରତ ଥାଏ ବ୍ରତ ଠାକୁରଙ୍କ ମଙ୍ଗଳାମାଙ୍କ ନାଁ ରେ ଗଣ୍ଠି ପକେଇଥାନ୍ତି ତାପରେ ହେ ଓଷା ସରିଲା ପରେ ହେଟୁ ଭୋଗ ସମସ୍ତିଙ୍କୁ ଦିଆ ଭୋଗୋ କରାହୁଏ। ଭୋଗୋ କଲା ପରେ ସମସ୍ତଙ୍କୁ ଭୋଗୋ ଦିଆହୁଏ। ତାପରେ ଏମିତି ଆମର ଏପଟେ ଓଷା ଟା ହୋଇଥାଏ ଆଉ।
ଆଚ୍ଛା।
ହଁ। ତାପରେ କଳସ ସାଙ୍ଗେ ସାଙ୍ଗେ ସେଦିନ ବି ରାତିରେ ଏଁ ଯୋଉ କୁହନ୍ତିନି ଉଭା ଯାଏ ସାଙ୍ଗେ ସାଙ୍ଗେ ନେଇକି ବି ପୋଖୋରୀରେ ପକେଇ ଦେଇେକି ଆସନ୍ତି।
ହଁ ହଁ।
ହଁ। ଆଉ ଆପଣଙ୍କ ଆଡେ କଣ କେମିତି ସବୁ ଚାଲିଚି ଏବେ।
ଆମ ଆଡେ ଏବେ ତ ରିତେନ୍ ସରିଲା ରଜ ପର୍ବ। ତ ଆର ମାସ୍ତରେ ଅଛି ବୋଲବମ୍।
ହଁ।
ବୋଲବମ୍ ଯିବେ ଆମ ଗାଁରୁ ଯାଉଚନ୍ତି। ଆମ ଘରୁ କେହି ଯାଇନାହାନ୍ତି ଆମ ପୁଅ ଘରେ ମାନସିକ କରନ୍ତି ନା ତ ଆମ ଘରେ ବି ବୋଉ କରିଚି ଯେ ଆମ ପୁଅର ଏବେ ପାଠ ପଢା ଯେହେତୁ ଏଇ ବସ୍ତ୍ରର ତାର ପ୍ଲସ୍ ଟୁ ସେଖେଣ୍ଡିୟର ଟା ତ ଏ ବର୍ଷ ଯାଉନି ଆର ବର୍ଷ ଆଡକୁ ଯିବ। ଗୋଲବମ୍ ରେ ଆଉ। ଆମ ଗାଁରୁ ସମସ୍ତେ ଯାଆନ୍ତି ଭାଉଜ ମାନେ ବି ଅଛନ୍ତି ସ୍ତ୍ରୀ ଲୋକ ପ୍ରାୟେ ଯାଆନ୍ତି ଆମଆଡେ ବି ବୋଲବମ୍ ବୋହୁତ ଏଠି ଅଛି। ଚନ୍ତି ପିଲା ବି ଗାଡ଼ି କରି ଏମିତି ଯେମତି ଗୀତ ବାଜେଇ ଯେମିତି ବୋଲବମ୍ ଚିଲେଇ ଚିଲେଇ ରାସ୍ତାରେ ଏମିତି ଯାଆନ୍ତି। ପାଣି ପୁଡେଇକି ଆଣି ହୁଁ।
ହେଲେ ଏମତି ସବୁ କରନ୍ତି।
ହଁ।
ଆଉ ଆପଣଙ୍କ ଆଡେ ଯୋଉ କଣ କଇଲେ।
ହେଲେ ଆପଣ ଆଜି କଣ ରୋଷେଇବାସ କରିଥିଲେ।
ଏ ଯେହେତୁ ଆଜି ଶୁକ୍ରବାର ଅଛି ଆମର ଆଜି ମାଛ ହେଇଚି ଆଉ ଯୋଉ ମୁଗ ମୁଗ ଡାଲି ମୁଗ ଡାଲି କରାହେଇଚି ଆଉ ପୋଟଳ ଆଳୁ ଭଜା ହେଇଚି। ଆଉ ଭାତ ହେଇଚି ଆଉ। ଏମିତି ରୋଷେଇ ସବୁପ୍ରଥମେ ପ୍ରସ୍ତୁତି କରିଥିଲି।
ହୁଁ ହୁଁ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା।
ଆଉ ଆପଣଙ୍କ ପଟେ ଯୋଉ ଅଷ୍ଟ ପ୍ରହରି କରନ୍ତି ହେ ପଟେ ଆପଣଙ୍କ ପଟେ ହୁଏ ନା ନାଇଁ।
ହଁ ଆମ ଆଡେ ହୁଏ। ହୁଁ ଆପଣଙ୍କ ଆଡେ କେମତି ହୁଏ ଆମ ଆଡେ। ଏତେ ଅଷ୍ଟ ପହରି କରନ୍ତି।
ଆମ ଆଡେ ବୋହୁତ ତିନି ଦିନ ଧରିକି ହେଇଥାଏ। ଯୋଉ ଥାଆନ୍ତି ଗାଁ ରେ ଆମର ସବୁ ମାନେ ଲୋକ। ମାନେ କଳସ ଯାତ୍ରା ହେଇଥାଏ ତିନି ଦିନ ଧରି ଯେହେତୁ ଫାଷ୍ଟ ଦିନ ଅଷ୍ଟ ପହରୀ ଥିବ ଚାରି ପାଞ୍ଚ ଦିନି ଆଗରୁ ସାଜସଜ୍ଜା ପୁରା ଠାକୁରଙ୍କ ଚାରିପଟ ବୋହୁତ ଭଲ ଭାବରେ ସୁନ୍ଦର ଭାବରେ ସଜେଇଥାନ୍ତି। ତାପରେ ଯୋଉ ଦିନ ଥାଏ କଳସ ବୁଡା ଆଉ ସେଇଦିନ କଳସ ବୁଡେଇ ସନ୍ଧ୍ୟା ବେଳେ ଯାଆନ୍ତି କଳସ ବୁଡେଇକି ଆସିଲା ପରେ ଠାକୁରଙ୍କ ପାଖରେ କୀର୍ତ୍ତନ ହୋଇଥାଏ। ତାପରେ ସେଠି ପ୍ର ପ୍ରସାଦ ହଉଥାଏ ସମସ୍ତେ ଯୋଉମାନେ କଳସ ବୁଡେଇଥାନ୍ତି ଆଉ ଛୋଟ ଛୋଟ ପିଲାମାନେେ ବି ପ୍ରସାଦ ପାଇଥାନ୍ତି। ତା ପର ଦିନ ଥାଏ ନାମ ଯଜ୍ଞ। ନାମ ଯଜ୍ଞ ଯେତେବେଳକୁ ମାନେ ଠାକୁରଙ୍କର ନାମ ଯଜ୍ଞ ସୁଜିଥିବ ସେବେଠୁ ମାନେ ଠାକୁରଙ୍କ ନାମ ଧରିଥାନ୍ତି ତାପରେ ସେଇ ଟାଇମ ରୁ ଗୋଟେ ଦିନ ଟୋଟାଲି ମାନେ ନାମ ଜଜ୍ଞ ଧରିଥିବେ ଟୋଟାଲି ବନ୍ଦ ହିଁ ହବ ନାହିଁ। ଆଉ ତା ପରଦିନ ନଗର ହୋଇଥାଏ। ଏ ନଗର ପ୍ରାୟତଃ ଦିଇଟାରୁ ଷ୍ଟାର୍ଟ ହେଇଯାଏ। ଆ ମଝି ଦିନ ପୁରା ଦିନ ସାରା ରାତି ସାରା ଠାକୁର ନାମ ଯଜ୍ଞ ହୁଏ ସବୁଆଡୁ କୀର୍ତ୍ତନ ମଣ୍ଡଳୀ ଆସିଥାନ୍ତି। ଆଉ ଦଳ ଦଳ ମାନେ ଆସି ଆସିକି କୀର୍ତ୍ତନ କରିଥାନ୍ତି। ବହୁତ ଧୁମଧାମ ରେ ହୁଏ ବହୁତ ଭଲ ଲାଗେ ବି। ଆଉ ସ୍ତ୍ରୀ ଲୋକମାନୋନ କୀର୍ତ୍ତନ କରିଥାନ୍ତି ପୁରୁଷ ଲୋକମାନୋନ ବି ଥାନ୍ତି ତାପରେ ଯୋଉ ନଗର ହୋଇଥାଏ। ନଗରରେ ସେମିତି ନଗର ଦିନ ତିନିଟା ରୁ ଷ୍ଟାର୍ଟ ହେଇଯାଏ। ତିନିଟା ରୁ ଷ୍ଟାର୍ଟ ହେଇଯାଏ ଠାକୁରଙ୍କ ବାହାର କରିଥାନ୍ତି ବାହାର କରି ମାନେ ସମସ୍ତଙ୍କ ଘର ମାନଙ୍କୁ ଠାକୁର ଯାଇନଥାନ୍ତି କି? ସମସ୍ତଙ୍କ ଘରେ ଆଗରେ କଳସ ବି ବସେଇଥାଉ ଆମେ ଏପଟେ ଆମର। ଯେହେତୁ ଠାକୁର ସମସ୍ତଙ୍କ ଘରକୁ ଭ୍ରମଣ କରିବାକୁ ଯାଆନ୍ତି। ତାପରେ ଆମେ କଳସ ବସେଇଥାଉ ତାପରେ ଯିଏ ଯାହା ଭୋଗ ଦବା କଥା ମାନେ ଦିଅନ୍ତି। ଚକୋଲେଟ ବି ବହୁତ ସାରା ଦିଅନ୍ତି ବିସ୍କୁଟ ବି ଦିଅନ୍ତି। ସବୁ ଯିଏ ଯାହା ଦବା କଥା ଦିଅନ୍ତି ତାପରେ ଗୋଟେ ଅଷ୍ଟପରି ଲାଷ୍ଟ ଦିନ ବହୁତ ଭଲ ଲାଗେ। ମାନେ ବହୁତ ପିଲା ଯାଇଥିବେ। ଯେତେବେଳେ ସବୁ ଜିନିଷ ଫିଙ୍ଗା ହୁଏ ସବୁ ଗୋଟେ ହେଲେ ଚ ଚକଲେଟ ଫିଙ୍ଗା ହେଲେ ସବୁ ଯେମିତି ଏ ଗୋଟେ ପାଇଁ ପିଲାମାନୋନ ମାଡଗୋଳ ହେଇଯାଆନ୍ତି ଦେଖିବାକୁ ଭଲ ଲାଗେନି ନା? ସେମିତି ବି ହେଇଥାଏ ଆଉ। ତାପରେ ଗାଁ ଭ୍ରମଣ ସରିଲା ପରେ ଆସନ୍ତି ମାନେ ଯୋଉ ଠାକୁରଙ୍କ ପାଖରେ ଯୋଉଦଧି ଦି ହାଣ୍ଡି ଥାଏ ସେଇଠି ମାନେ ସ ସାତ ଘେରା ବୁଲା ଯାଏ କୀର୍ତ୍ତନ କରି କରି ସାତ ଥର ଠାକୁର ଙ୍କୁ ବୁଲେଇବେ ତାପରେ ସେ ଦଧି ହାଣ୍ଡିକୁ ଧରିକି ସାତ ଥର ବୁଲେଇବେ ସମସ୍ତଙ୍କ ଉପରେ ସେ କଳସ ପାଣି ଛିଞ୍ଚା ହୁଏ ତାପରେ ଯୋଉ ହଉ ସେ ତା ଭିତରେ ଗୋଟେ ଥାଏ ଗୋଟେ କଥା ସେ ହାଣ୍ଡି ଭିତରେ ଯୋଉ ପଇସା ଥାଏ ଯୋଉ ଦଧି ହାଣ୍ଡି ଭିତରେ। ମାନେ କୁହନ୍ତି ସେ ପଇସା ଟା ଆଣିକି ଘରେ ରଖିଲେ ବହୁତ ଶୁଭ ହେଇଥାଏ। ସେ ସେଥି ସେଥି ପାଇଁ ସମସ୍ତେ ଆମ ଗାଁର ସବୁ ଲୋକମାନେ ସେଇ କଳସରୁ ପଇସା ଆଣିବା ପାଇଁ ବହୁତ। ଚାରିପଟ ଘେରି ଯାଇଥାନ୍ତି ଯେତେବେଳେ ଦଧି ହାଣ୍ଡି ଫଟା ହୁଏ ଏ ସେତେବେଳେ ପଇସା ନେବା ପାଇଁ ବହୁତ ଲୋକ ପୁରା ମାଡପିଡି ହେଇକି ଇୟେ ଯାଆନ୍ତି। ତାପରେ ଏମିତି ବହୁତ ଖୁସି ଲାଗେ।
ଆପଣ କେବେ ଛୋଟବେଳେ ଏମତି ଦଧିହାଣ୍ଡି ଭଙ୍ଗାହବାର ଦେଖି ଦେଖିଛନ୍ତି ମାନେ ଆପଣ ଭିତରେ ପସିକି
ହଁ।
ଆଉ ଅଷ୍ଟପହରିରେ ବୁଲନ୍ତି ଚକୋଲେଟ ଯେମିତି କହିଲେ ବୁଲୁଛନ୍ତି। ଆଣନ୍ତି?
ଫୁଲକୁ ଆଣିଥିଲୁ ହଁ। ବୁଲାବୁଲି କରିକି ଆଣିଥିଲୁ ଚକୋଲେଟ, ବିସ୍କୁଟ ଆଉ ଯୋଉ
ଆମ ଆଡେ ଅଷ୍ଟପହରିରେ ବୁଲିଲା ଟାଇମରେ ପଣା ବି ଦିଅନ୍ତି ସେଥିରେ ଭାଙ୍ଗ ମିଶେଇକି
ପଣାକରା ହେଇଥାଏ। ତ ପିଇଛୁ। ତାପରେ ଲାଷ୍ଟ ଦିନ ତ ଥାଏ ଏଇ ଯୋଉ ନଗର। ନଗର ଏଇ ଯୋଉ ଦଧି ହଣ୍ଡି ଫଟା ସରିଲା ପରେ ତାପରେ ଯୋଉ ପ୍ରସାଦ ସେବନ ହେଇଯାଇଥାଏ। ମାନେ ଯୋଉ ସବୁ ଆଡୁ ଆସିଥାନ୍ତି। କୀର୍ତ୍ତନ ମଣ୍ଡଳୀ ସେମାନେ ପ୍ରସାଦ ପାଇଥାନ୍ତି। ଆଉ ମାନେ ଗାଁ ର ସବୁ ଲୋକମାନେ ସେ କେହି ସେଦିନ ବି ଘରେ ରୋଷେଇ କରିନାହାନ୍ତି ଯେହେତୁ ଠାକୁରଙ୍କ ନାମରେ ସବୁ ପ୍ରସାଦ ହଉଚି। ସମସ୍ତେ ସେଠି ପ୍ରସାଦ ଯାଇକି ପାଇଥାନ୍ତି ତାପରେ କଳସ ବୁଡା ହେଇଥାଏ। ତ ଏମିତି ଆମ ଆଡେ ଅଷ୍ଟପ୍ରହରୀ ହୋଇଥାଏ।
ଆଚ୍ଛା ଆମ ଆଡେ ଯେମତି ବୁଲନ୍ତି ତି ପଣା ଫଣା ପିଅନ୍ତି।
ହଁ
ଭାଙ୍ଗ ପଣା
ଆପଣ ଭାଙ୍ଗପଣା କେବେ ପିଇଚନ୍ତି?
ନାଇଁ ନାଇଁ ଘରେ ବାପା ପାଟି କରନ୍ତି ତ ମୁଁ ଏମତି ସାଧା ନର୍ମାଲ ପଣା ଘରେ ବନେଇକି ବାପା କହିବେ ପିଇଦେ ପଛେ ହେଲେ ବାହାରୁ ଏମିତି ପିଅନି ନି ନିଶା ଧରିବ ନା ଭାଙ୍ଗ ମିଶିଥିବ ତ ଘରେ ମନା କରନ୍ତି।
ବହୁତ ବଢିଆ କଥା ଆମର ଏପଟେ ଯୋଉ ପଣା ଟା ହୁଏ ଭାଙ୍ଗ ଭାଙ୍ଗ ମିଶେନି ମିଶା ଯାଏନି ଖାଲି ଦହି ଆଉ ଅଳ୍ପ କିଛି ପାଣି ଦିଆ ହୁଏ ଚିନି ଗୁଡ ଆଉ ନଡିଆ ବୁନ୍ଦିଆ ଆଉ ଯୋଉ ଗୋଲମରିଚ ଗୁଜୁରାତି ଏଗୁଡା ସବୁ ପଡିକି ମାନେ ଆଉ ଯେତିକ ଫଳ ଯଦି ଯିଏ ପକେଇ ପାରିବା କଥା ପକେଇ ପାରିବ ନହେଲେ ନାହିଁ ଏମତି ବି ନର୍ମାଲ କ କରିବ ଏମତି ଆମର ଏପଟେ ପଣାଟା ହେଇଥାଏ ଦହି ପଣାଟା। ଆଉ ବେଲପଣାଟା ତ ଅଲଗା ପ୍ରକାରେ ହେଇଥାଏ।
ଉଁ ହୁଁ।
ହଁ।
ଆଉ ଆପଣଙ୍କ ଗାଁ ରେ କଣ ସବୁ ମନ୍ଦିର ଅଛି?
ମନ୍ଦିର ଆମର ଏପଟେ ଶିବ ମନ୍ଦିର ଅଛନ୍ତି ଅଛି ଆଉ ଶନି ମନ୍ଦିର ଆଉ ମଙ୍ଗଳା ମନ୍ଦିର ଚଣ୍ଡି ମନ୍ଦିର ଆଉ ଯୋଉ ତାରିଣୀ ମନ୍ଦିର ହନୁମାନ ମନ୍ଦିର ଏପଟେ ଆମର ମନ୍ଦିର ସବୁ ରହିଚି।
ଆଚ୍ଛା।
ହଁ ହଁ ମନ୍ଦିର ଆମେ ଯାଉ। ଆଉ ସଂକ୍ରାନ୍ତି ରେ ଯାଇଥାଉ ଆଉ ଯେତବଳେ ଜନ୍ମଦିନ ଥାଏ ଯାଇଥାଉ ଏମ୍ ଟି ଭଲ ଯଦି ଯଦି ନ ଯିବାକୁ ମନ୍ଦିର ଟିକେ ଇଛା ହୁଏ ବି ଯାଇଥାଉ ମଙ୍ଗଳବାରିଆ ଯାଇଥାଉ। ଏମତି ମଙ୍ଗଳାଙ୍କ ପାଖକୁ ଏମତି ଯାଇଥାଉ ଆଉ। ହୋଉ। ମୁଁ ଟିକେ ଏବେ ରଖୁଚି ବେସ୍ତ ଅଛି ପରେ କଲ୍ କରୁଚି ଧନ୍ୟବାଦ।
ହଁ ହୋଉ।